ହାଲୋ
କଣ କରୁଛନ୍ତି ଆପଣ?
ମୁଁ ତ ଏଇ ଜଷ୍ଟ ଖାଇଲି ସ ଭାତ, ଡାଲି ପନିର ତରକାରି ଖାଇକି ଶୋଇଛି। ଆପଣ କଣ କରୁଛନ୍ତି?
ନାଁ ଆଜ୍ଞା। ମୁଁ ଖାଇସାରିଥିଲି ତ ଏବେ ବସିଛି।
ଓହୋ। ଆପଣ ବୋଧେ ଅସୁସ୍ଥ ଅଛନ୍ତି। ସେଥିପାଇଁ ଟିକେ କଣ କହିଲ ଆପଣ ଧିମେଇ ଧିମେଇ କଥା ହଉଛନ୍ତି?
ଆଜ୍ଞା। ହଁ ଟିକେ ଦେହ ଖରାପ ହେଇଯାଇଛି। ଥଣ୍ଡା ହେଇଯାଇଛି ତ ସେଇଥିପାଇଁ।
ଓହୋ। ତ ସେଇଆ ଆଉ। ଆଉ ମୁଁ କଣ କହୁଥିଲି! ଆପଣଙ୍କ ଗାଁ ଟା କୋଉଠି କହିଲେ ମୁଁ ଭୁଲି ଗଲି ଆପଣଙ୍କ ଗାଁ ଟା?
ଆମ ଗାଁ ଟା ସେଇ ମାଟି ଉପରେ।
ନା ମାଟି ଉପରେ ତ ମୁଁ ବି ଜାଣିଛି। କିନ୍ତୁ ମାଟି ଉପରେ କୋଉଠି ଆପଣ କହିପାରିବେ କି?
ଆମର ଜଗତସିଂହପୁର।
ଓହୋ! ଜଗତସିଂହପୁର ମୁଁ ଯିବି ବୋଲି ଭାବୁଥିଲି। ଆପଣଙ୍କ ଗାଁରେ କଣ ଅ ଛି କିଛି ବୁଲାବୁଲି କରିବା ପାଇଁ କହିବେ କି? ଟିକେ ଯାଆନ୍ତେ ବୁଲିକି ଆସନ୍ତେ!
ଆମ ଗାଁରେ ସେମିତି କିଛି ବୁଲାବୁଲି କରିବା ପାଇଁ ଜାଗା ନାହିଁ।
ବୁଲାବଲି କରିବା ପାଇଁ କିଛି ଜାଗା ନାହିଁ ସେମିତି?
ନାଁ ଆଜ୍ଞା।
ଜଗତସିଂହପୁରରେ କଣ ଫେମସ ଖାଇବା କିଛି ଆପଣ ଜାଣିଛନ୍ତି?
ଜଗତସିଂହପୁର ଜଗତସିଂହପୁରରେ ତ ସେମିତି କିଛି ଫେମସ ନାହିଁ। ପଛେ ଆପଣ ଯଦି କେନ୍ଦ୍ରାପଡା ଯାଆନ୍ତି ତାହେଲେ ସେଇଠି ରସାବଳି ଖାଆନ୍ତି।
ଆରେ ଠିକ୍ ଅଛି। ଆଉ ଆପଣ ଜଗତସିଂହପୁରରେ କୋଉଠି ଆପଣଙ୍କ ଦୋକାନ ଅଛି ଆପଣ କହୁଥିଲେ?
ହଁ ଆଜ୍ଞା ଆମର ସେଠି ଆମର ଗାଁ ରେ ଦୋକାନ ଅଛି।
ମାନେ ସେ ଭଲ ଜିନିଷଗୁଡ଼ା ଆସ ଆପଣ କହୁନା ଖାଇବା ପାଇଁ।
ହଁ ଆଜ୍ଞା ବିଭିନ୍ନ ପ୍ରକାର ଖାଇବାର ଜିନିଷ ଆସେ।
ଯୋଉ ଆମେ ଯାଇଥିଲେ ପଟିଆ ସେଇଭଳିଆ ଜିନିଷ ଆସେ?
ଆଜ୍ଞା ହଁ ସେଇଭଳିଆ ହିଁ ଜିନିଷ। ତାଠୁ ଟିକେ ଭଲ ତା ଟିକେ ଖରାପ ବି ମଧ୍ୟ ଆସିପାରେ!
ଆରେ ଚଳିବ ଖାଇବା ପାଇଁ ତ କିଛି ବି ଦରକାର। କାହିଁକି ଆମର ଟିକେ ସପ୍ଲାଏ କମି କମି ଗଲାଣି ତ ଖାଇବାର।
ଆଜ୍ଞା ତ ସେମିତି କିଛି ନାହିଁ ଖାଇବା ପାଇଁ ତ ଯାହା ମିଳିବ ସେଇଟା ଭଲ କଥା।
ହଁ ସେଇଆ କଥାଟା ନା ଆଉ କିଛି ଦିନ ପରେ ଆମ ପଇସା ଆସିଗଲା ପରେ ଆରାମସେ ଆଉଥରେ ଆମେ ପଟିଆ ଯିବା।
ଆଜ୍ଞା ନିହାତି।
ହଁ ତ ସେଇଥିପାଇଁ ମୁଁ ଭାବୁଥିଲି ଆପଣ ଗାଁ ଟିକେ ବୁଲିବା ପାଇଁ ତ ତମର ମୋର କେବେ ଗୋଟେ ଗାଁ ଆଡେ ଗଲେ ହବନି।
ନିହାତି ଆପଣ ଆସନ୍ତୁ କୋଉ ଦିନ।
ହଁ। ଆଉ ତମ ଗାଁରେ ଏମିତି କିଛି ବୁଲାବୁଲି ପାଇଁ କିଛି ଚାଷବାସ ବାଲା ହରିଆଲି କିଛି ଅଛି ସବୁଜିଆ ଜାଗା।
ହଁ ହଁ ଆମର ତ ନିଜର ଧାନ ଚାଷ ହୁଏ।
ହଁ ସେଇ ଚାଷ ବି ଅଛି ଅଲଗା କୋଉ ସବୁ ଧାନ ଦେଖାଯାନି ଭଲ ଭଲ ଧାନ ଗୁଡାକ।
ହଁ ଆଜ୍ଞା ମୁଁ ଜାଣିପାରିଲି ଆପଣ ଏଇ ଯୋଉ କହୁଛନ୍ତି ଏଇ ଯୋଉ ସବୁ ଗ୍ରୀନ୍ ଗ୍ରୀନ୍ କଲର ଦେଖାଯିବ ଧାନ ତ ସେଇ କଥା କହୁଛନ୍ତି।
ହଁ ହଁ ମୁଁ ସେଇ କଥା କହୁଥିଲିି ଅଛି ଆପଣଙ୍କର।
ହଁ ଅଛି।
ହ କାହିଁକିନାଁ କଉ ବହୁତ ଦିନ ଧାନ ଫାନ କଣ କହିଲ ଖାଇନି ଭଲ ଗାଉଁଲି ଧାନ ଆପଣ ଯଦି କହିବେ ଟିକିଏ ଗାଉଁଲି ଧାନ ଭାତ ତାକୁ ଟିକେ ଦେ ଖାଇଥାନ୍ତେ।
ହଁ ଆପଣ ଆସନ୍ତୁ ଗାଁକୁ ତ ଆସିଲେ ଖାଇବେ।
ହଁ ତ ବହୁତ ଭଲ ହବ କିନ୍ତୁ ଆପଣଙ୍କ ଗାଁରେ ଯଦି ମୁଁ ଭାତ ଖାଇବି ଆପଣଙ୍କୁ କେହି କିଛି କହିବେନି ତ।
ନାଁ ଆଜ୍ଞା ମୁଁ କପାଇ ଆପଣଙ୍କୁ କହିବି।
ନା ଆପଣ କହିବେନି ଆପଣ ଯଦି କିଏ ଲୋକ କହିଲି ଆପଣଙ୍କ ସାଙ୍ଗ ଆସିକି ଭାତ ଖାଇଦି ପଳେଇଲା।
ନା ଆପଣଙ୍କୁ ବି କିଛି କହିବେନି।
ତାହେଲେ ନିଶ୍ଚୟ ମୁଁ ଆପଣଙ୍କ ଗାଁକୁ ଯିବି ଆପଣଙ୍କ ଧାନ ବହୁତ ଭଲ ହୁଏ ବୋଧ କହିଁନା ଜଗତସିଂପ ଧାନ ମୁଁ ଦେଖିଛି ମୁଁ ବହୁତ ଜଣ ମାଣିଦଲେ ଚାଉଳ ବହୁତ ଭଲ ଧାନ ହୁଏ ଏଠି।
ଆଜ୍ଞା ବହୁତ ଭଲ ଧାନ ବିଭିନ୍ନ ପ୍ରକାର ଧାନ ପାଇବି ସରୁ ମୁ, ତା ଛୋଟ।
ଓହୋ ଆପଣ ଏବେ ତ କହିଲେ ମୁଁ ଏବେ ଯିବା ପାଇଁ ଇଚଛା ହଉଛି। କାହିଁକି କଣ କହିଲ ମୁ ବହୁତଦିନ ଭା ତ ଆମ ଏଠି ମିଳେନି ଅଛି ଯେ କିନ୍ତୁ ଏତେ ଭଲ ଜିନିଷ ନୁହଁ।
ଆଜ୍ଞା ତାହେଲେ ଆପଣ କଉ ଦିନ ଆସନ୍ତୁ ଖାଇବେ।
ନିଶ୍ଚୟ ମୁଁ ଯିବି ଆପଣଙ୍କ ଗାଁ ଆଡେ ବୁଲିବା ପାଇଁ ଆଉ ଆପଣଙ୍କ ଗାଁ ଆରେ କଣ ଗୋଟେ ଅଛି ସାରଳା ମନ୍ଦିର ଗୋଟେ ଅଛି।
ହଁ ସେଟା ଝଙ୍କଡ ଆଡେ।
ଓ ହୋ ଆପଣଙ୍କ ପାଇଁ ପ୍ରପର ଗାଁ ନା ଟା ଆପଣଙ୍କ କଣ?
ଆମ ଗାଁଲା ମତେ ତ ଜଣା ନାହିଁ ସେମିତିରେ ଠିକ ରେ। ମୁଁ ଏପଟେ ସହରରେ ସବୁବେଳେ ରହୁଥିଲି ମୁଁ ଏତେ ଭଲସେ ଜାଣିନି। ପଛେ ଆପଣ ଯବେ ଆସିବେ ସେଇଦିନ ଯିବା ଭଲସେ ଦେଖିବା ଆଉ।
ହଁ ଆଉ ସେଇଠି ଆପଣଙ୍କ ଗାଁରେ କଣ କହିଲ ଚୁଟି କଟା ତ ଭଲ ହୁଏ
ନା ଆଜ୍ଞା ଆପଣ ଜାଣିଥିବେ ଗାଁରେ ଯେପରି ଚୁଟି କାଟିବା ଆଉ ସହରରେ ଚୁଟି କାଟିବା ଭିତରେ ପାର୍ଥବ୍ୟ ନଥାାଇ କି?
ମୁଁ ତ ଏଠି ବଡ ରହୁଛି ଯାହାକୁ ଚୁଟି କାଟିବା ପାଇଁ କହିଲ ସେ କହିଲ ବଙ୍କିକି କାଟି ଦେଉଛନ୍ତି ମୋର।
ଆଜ୍ଞା ଆମର ବି ସେପଟେ ଗାଁ ରେ ସେଇଆା ସେଇି ବଙ୍କେଇକି।
ହଉ ସେ ଚୁଟି କାଟିବା ଆମ ପଟିଆ ହିଁ ଯିବା ପଡିବ।
ଆଜ୍ଞା ଠିକ କହୁଛନ୍ତି। ନହେଲେ ଏଇଠି ଆପଣ ଯେମିତି କହିବେ ସେ କହେ ଏମିତି ହି ଭ ଲାଗଛି ବଙ୍କେଇକି କାଟିଦେବେ ଦେବେ ଏଇଟା ହି ଆପଣଙ୍କୁ ପୁରା ବହୁତ ଭଲ ଦେଖାଯାଉଛି।
ହଁ ଠିକ ଅଛି ତାହେଲେ ମୁଁ ଯାଉଛି ସେଇ ପଟିଆରେ କଉଁ କାଟିକା ଅଛି ଆପଣ ବି ଆସନ୍ତୁ ମୋ ସହ ପ ଛୁଟି ଫୁଟି କତିକି ଆସିବା
ନିହାତି ଆପଣ କେବେ ଯିବି କହୁନାହାନ୍ତି ମୁଁ ଆପଣଙ୍କ ସହ ଯିବି।
ମୋ ସାଙ୍ଗର ଜନ୍ମଦିନ ଅଛି କହିବାକୁ ଗଲେ କୋଡ଼ିଏ ତାରିଖରେ ହେଲା।
ଆଜ୍ଞା କହୁନାହାନ୍ତି।
ହଁ ଜ କୋଡିଏ ତାରିଖ ଜନ୍ମଦିନଟା ଅଛି ସିଏ ବି କହିଲ କି କଟାକଟି କରିବା ପାଇଁ ମୁଁ କହିଲି ଯେ ଯିବାନେ ଭଲସେ ପଇସାଟା ଆସିଗଲେ। ଦୁଇଶହ ତିନିହ ଚରିଶହ ଟଙ୍କା ହେଇଥଊ ଭଲସେ ଜିବା ପୁରା ଭଲସେ ଫେସିଆଲ ଫେସିଆଲ୍ କରି କରିକି ଆସିବା।
ଆଜ୍ଞା ନିହାତି ପଇସା ଟା ଆସିଗଲା ପରେ ଆଉ କିଛି ଚିନ୍ତା ନାହିଁ ଯେ ଆପଣ ଚୁଟି କା ଲେ କିଛି ଅସୁବିଧା ହବନି।
ସେଇୟା ପଇସାଟା ଆସିଗଲେ ଆଉ କିଛି ଟେନସନ୍ ବି ନଥିବ ଆମ ପାଖରେ ଆଉ।
ଆଜ୍ଞା।
ଆଉ ଆପଣ କଣ ଗୋଟେ ଭୋଜି କଥା ଯୋଉ ମୁଁ କହୁଥିଲି କରିବା ବୋଲି ମୋ କଣ କହିଲ ଗୋଟେ ସାଙ୍ଗର ଅସୁବିଧା କଣ କହିଁଲ ସେ ଆଇଁଷ ଖାଇନି ତା ପାଇଁ କଣ କରିବା ଆମେ
ସିଏ ଆଇଁଷ ଖାଏନି ତ ତାକୁ ଭୋଜିରେ ଡାକିବାନି ଆଉ କଣ କରିବା।
ନା ସେ ଖରାପ୍ ଭାବି ବ ନଡ଼ାକିଲେ ବା।
ଓ ଯଦି ତାକୁ ଡାକିବା ତାହେଲେ ତାପା ଇଁ ପନିର ନହେଲେ ଛତୁ କରିଦବା ଆଉ କଣ କରିବା। ସାଧାରେ ଆଉ କଣ ଖାଇବ ସେ?
ସେ ପୁଣି କହୁଛି ଆମ ସାଙ୍ଗରେ ବସିବ ସେ ବ୍ରାହ୍ମଣ ଗୁରାଆ ତ ସେ କଣ କହିଲ କହିବେ କି ଆମ ସାଙ୍ଗ ସେ ବସିବନି।
ଆଇଁଷ ପାଖରେ ସେ ବସୁନି ତ। ଆଇଁଷ ଫାଇଁନ୍ସ ଯୋଉମାନେ ଖାଆନ୍ତି ତାଙ୍କ ପାଇଁ ବସେନି ତାଙ୍କ ପାଇଁ ଅଲଗ ଗଟେ ଜାଗା ଦେଖିବା କଣ କହିଲ? ଭାବୁଥିଲି ତାଙ୍କୁ କହିଲ ସେ ଯେଉଁ ଅଛି ଆମର ଯଉ ତିନି ନମ୍ବର କେକ୍ ଦୋକାନ ଅଛି ତା ପଛପଟେ ତା ସେ ଘରଟା ସେଇଠି ରହେ।
ଆଜ୍ଞା ଆଜ୍ଞା ହଁ ବୁଝିପାରିଲି ଆପଣ କୋଉ ଜାଗହା କହୁଛନ୍ତି। ତସେ ସେଠି ରହେ ତ ତାକୁ ଆଣିକି ତାହେଲେ ସେଇ ଯୋଉ ଶାନ୍ତି ସ୍ତୂପ ଅଛି ସେଇଠି ତାକୁ ବେ ଦେଇଦେଲେ ସେ ଖାଇଦବ ସେଇଠି।
ହଁ ତାକୁ ସେଇଠି ଆମେ ଦେଇଦବା ଖାଇବାକୁ ସେ ଖାଇଦବା ଆଉ।
ହଁ ଆଜ୍ଞା ଆପଣ ଥରେ ଦେବେ ମୁଁ ଥରେ ଦେବି ଆଉ।
ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ନିଶ୍ଚୟ ସେ ବହୁତ ଖୁସି ହୋଇଯିବ ମଧ୍ୟ
ହଁ ତାକୁ ଦିଦି ଥର ଦେଲେ ସେ ଅତ୍ୟନ୍ତ ଖୁସି ହବ।
ହଁ ପା। ତାର କଣ କହିଲ ଟିକେ ଦେହଟା ଅସୁସ୍ତ ଅଛି ତାକୁ କଣ କହିଲ ଇଏ ଇସନ ଫୁଲିଆ ଅଛି। ପାଣି ପଡିଲେ ତା ଦେହଟା ଫୁଲିଯାଏ।
ତାହେଲେ ଆମେ ପାଲ ପକେଇଦବା ତ ପାଲ ପକେଇଦେଲେ ଆମେ ଯଦି ବର୍ଷା ହବ ତାହେଲେ ପାଣି ପଡିବନି।
ହଁ ସେଇଟା ହେଲା କଥା।
ଆପଣଙ୍କ ପାଖରେ ପାଲ ଅଛି ନା ନାଇଁ?
ହଁ ପାଲ ମୋ ପାଇଁ ଅଛି ଗୋଟେ ଭଲ ବଡ ପାଲ ଅଛି ନୀଳ ରଙ୍ଗର।
ଆଜ୍ଞା ତ ନୀଳ ରଙ୍ଗର ତ ଯଦି ଚାରିପଟେ ବୁଲେଇଦବା ତାହେଲେ କିଛି ଦେଖା ବି ଯିବନି।
ହଁ କିଛି ଅସୁବିଧା ବି ହବନି ଆମକୁ।
ଆଜ୍ଞା।
ଆଉ ମୁଁ କଣ କହୁଥିଲି କହିଲ ଆଉ ପାଣି ଟିକେ ବ୍ୟବସ୍ତା କରିବାକୁ ପଡ଼ିବ ତାକୁ ଯି ପାଣି ଗୁଡା ଭଲ ଲାଗେ ପାଣି ସହିତ ଟିକେ ଅଧିକ ଖେଳେ।
ପାଣିରେ ଅଧିକ ଖେଳେ ତ ତାକୁ ଗୋଟେ ପୋଖରୀ ରେ ନେଇକି ଛାଡିଦବା।
ହଁ ସେଠି ସେଠ ନ କଣ ଦୟଆ ନଦୀ ସେଠି ଯାଇନି କି?
ଆଜ୍ଞା ମୁଁ ଦେଖି ଦୟା ନଦୀ ଟା ସେଇଠି ଅଧିକ ପାଣି ଅଛି ତ ତାକୁ ସେଇଠି ଛାଡିଦବା।
ହଁ ତାକୁ ସେଇଠି ଛାଡ଼ିଦେବା ଟିକେ ଭଲ ହବ ସେଇଠି ବୁଲାବୁଲି କରି ଆସିବ।
ଆଜ୍ଞା ଆଉ ଆପଣ ସାଙ୍ଗ ସିଏ ବୋଧେ ଅଧିକ ବୋଧେ ଖାଉଥବ।
ହଁ ସେ ଅଧିକ ଖାଏ ମଧ୍ୟ କିନ୍ତୁ ତା ପାଇଁ ଖାଇବା ତାକୁ ନହେଲେ ଆଗେ ପାଣି ପିଇ ଦେବା ତାପରେ ଆଉ ସେ ଖାଇବନି ଜମା ବି। ତମେ ଥ ଦେଇଦବ ପାଣି ମୁଁ ବି ଥ ତାକୁ ପାଣି ପିଇ ଦେବି ଆଉ ଖାଇବନି ସେ ଟୋଟାଲି।
ହଁ ତାହେଲେ ସେ ଅ ତାହେଲେ ଯଦି ବେଶୀ ଖାଇବନି ତାହେଲେ ଆମକୁ ବି ଦୁଗୁ ଖରାପ ଲାଗେ ନା ଆମେ ଭାବିଛ ସେ ବେଶୀ ଖାଇବ ପଛେ ସେ ଖାଇଲାନି ତ ଆମକୁ ଦୁଃଖ ପଡିବନି।
ସେଇଟା ହେଲା କଥା ତାକୁ ଆମେ ଖାଇବକୁ ଦେଇଦେବା ତାପରେ ଆମେ ଖାଇବାକୁ ଯିବା ଆଉ।
ଆଜ୍ଞା ତାକୁ କୋଉଦିନ ନେଇକି ଆସିଥିବେ ଧୋଉଳି?
ମୁଁ ଭାବୁଛି ଆଉ ଦୁଇ ଚାରି ଦିନ ପରେ ଧଉଳି ଯିବା ତାପରେ କିଛି ଦିନ ପରେ ଆମେ ପଟିଆ ଯିବା।
ଆଜ୍ଞା ତ ତାକୁ ଧୋଉଳି ଯୋଉଦିନ ନବା ସେଇନ ଆପଣ ମତେ ଟିକେ କହିଦେବେ। ତ ମୁଁ ମୋ ଆଉ ଗୋଟେ କିଛି ସାଙ୍ଗ ମାନ ଡାକିଦେବି ସେ ବି ମଧ୍ୟ ତାକୁ ଖୁଆଇଦେବେ।
ଠିକ୍ ଅଛି ତାହେଲେ ତାର ସେ ବହୁତ ଖୁସି ହୋଇଯିବ।
ଆଜ୍ଞା।
ଆଉ କଣ କହୁଥିଲି କହିଲ ମୋ ଯୋଉ ଗୋଟେ ସାଙ୍ଗଟା ଅଛି ପ୍ରୀତମ ବୋଲି ସେ ଭଲ ରୋଷେଇ ମଧ୍ୟ ଆପଣ ଖାଇଛନ୍ତି ତାଙ୍କ ହାତ ରନ୍ଧା ଖାଇଆ?
ନା ମୁଁ କେବେ ତାଙ୍କଠୁ ମୁଁ ଶୁଣିଛି ଯେ ସେ ଭଲ ରୋଷେଇ କରନ୍ତି ପଛେ ମୁଁ କେବେ ତାଙ୍କ ହାତ ରନ୍ଧା ଖାଇବା ଖାଇ ନାହିଁ।
ସିଏ ବହୁତ ବଢିଆ ରୋଷେଇ କରନ୍ତି ତାଙ୍କର ସେ କପିଳେଶ୍ୱର ପାଖରେ ତାଙ୍କର ଦୋକାନଟା ଅଛି। ତାଙ୍କର ସେ ଶ୍ୱଶୁର ମଧ୍ୟ ସେଇଠି ତାଙ୍କର ତ ସେ ତାଙ୍କ ଶ୍ୱଶୁର ଦେରେ ତାଙ୍କ ଉପରେ ରାଗି ଯାଇଛନ୍ତି ନା କଣ ସେ ଏବେ ଆସିକି ବରଗଡରେ ରହୁଛନ୍ତି। ତ ସେ ତାଙ୍କ ସହିତ ଗୋଟେ ହୋଟଲ ଟା ଅଛି ସେ ହୋଟଲ ସେ ବଢଆ ବଢିଆ ଖା ଖାଇବାକୁ ମିଳେନି ଚିଲ୍ଲି ପନିର୍, ଚିଲ୍ଲି କୋବି ଯେତେଯେତି କହିଲ। ସେ ଆଇଁଷ କରନ୍ତିନି ତାଙ୍କ ସବୁ ସବୁ ଭେଜ୍ କରନ୍ତି ବଢିଆ କରନ୍ତି ପୁଲାଉ ହେଇଗଲା ଭାତ, ଡାଲି, ଖିରି ଏ ସବୁ ବଢିଆ ବଢ଼ିଆ ସେ ରାନ୍ଧନ୍ତି ତାଙ୍କ ଖାଇବା ଖାଇବ ଆପଣ ଆଇଁଷ ଛାଡ଼ିଦେବେ ସେଥିପାଇଁ ତାଙ୍କ ଖାଇବାଟା ଖାଉନି।
ଆଜ୍ଞା ସେଇ ତାହେଲେ ତ ଆମେ ଖାଇବା ଦରକାର ନାହିଁ ତ ଆମେ ଯଦି ସାଧା ଖାଇ ଆମେ ତାଙ୍କର ହା ତ ରନ୍ଧା ଖାଦ୍ୟ ଖାଇବା ଆମେ ଆଇଂଶ ଛାଡ଼ିଦବା ତ ଏଟା ଭଲ କଥା ହବନି।
ହଁ କିନ୍ତୁ ସେ ବାହାରେ ଆଇଁଷ ବନାନ୍ତି ବାହାରେ ସେ ଆଇଁଷ ଇଏ କରନ୍ତି।
ତ ତାଙ୍କୁ ତାହେଲେ ଆମ ଭୋଜିରେ ଡାକିଦବା ସେ ତାହେଲେ ତ ରାନ୍ଧିଦେବେ ଆମ ପାଇଁ।
ହଁ ସେ ରାନ୍ଧିଦେବେ ଆରାମସେ ଆଉ କିଛି ହବନି।
ହଁ ତ ସେଥିପାଇଁ ଆପଣ ତାଙ୍କୁ ଭୋଜି ଦିନ ଡାକିଦେବେ ମନ କରିକି।
ହୁଁ, ତାକୁ ଡାକିଦବା ସେ କଣ କହିଲ ଆଉ ଆମକୁ ରୋଷେଆ ଖର୍ଚ୍ଚ ବି ଆମର ଉଠିଯିବ ଆଉ ରୋଷେଆ ପାଇଁ ଯୋଉ ଖର୍ଚ ଆସିବ ଆମ ସେଠି ପାଣି ନେଇ ଆସିବା ହେଲା।
ଆଜ୍ଞା, ଆଉ ଆପଣ କହୁଥିଲେ ଯୋଉ ନାଲି ଚା କଥା, ତ ସେଇଟା ବ୍ୟବସ୍ଥା କଣ କରିବା?
ନାଲି ଚା, ନାଲି ଚା ଟା ଦେଖିବା ମୁଁ ଗୋଟେ ସାଙ୍ଗ ଅଛି ନାଲି ଚା ତାଙ୍କ ସେ ଭଲ ବନାନ୍ତି ସେ ଯେଉଁ ପତିଟା ତାଙ୍କର ବହୁତ ଭଲ ଥାଏ। ସେଇଟା ବି ନେଇଆସିବା।
ଆଜ୍ଞା, ତ ଆପଣଙ୍କର ଯୋଉ ଭାଇ ଅଛି ରିଷିଆାଇ ତାକୁ ଡାକିଆ ନା ନାଇଁ?
ତାଙ୍କୁ ଡାକେ ଯେ ସିଏ କଣ କହିଲେ ଟିକେ ଅଧିକ ବୁଲାବୁଲି ତାଙ୍କୁ ପସନ୍ଦ ତ ସେ ସେ ଟକୁ ଯିବେ କି ନହିଁ ତାଙ୍କୁ ସେ ହାଇଜେନିକ ପସନ୍ଦ କାଦୁଅ ଫାଦୁଅ ସେ ଯାଆନ୍ତିନି ଏତେ।
ହ ତ ତାଙ୍କୁ ତାହେଲେ ପଚାରନ୍ତୁ ଯଦି ସିଏ ଆସିବବେ ଯଦି ତାଙ୍କୁ ଟିକେ ଯଦି ଭଲ ଲାଗିଲା ଯଦି ତାଙ୍କୁ ଦେଖିବେ ଯଦି ହାଇଜେନିକ ତାଙ୍କର ଯଦି ଭଲ ଲାଗିଲା ତ ସେଇଥିପାଇଁ ସିଏ ଯଦି ଆସିଲେ ଆସିଲେ ନ ଆସିଲେ ନାହିଁ, ସେମିତି ବାଧ୍ୟତାମୂଳକ ତ କାହାକୁ ନାହିଁ।
ହଁ ସେଇଟା ହେଲା କଥା ଆଉ ମୁଁ ତାଙ୍କୁ ଡାକିଦବା ଟିକେ କଣ କହୁଛି ସିଏ ତ ଏବେ ସାଇ ମନ୍ଦିର ଅଛନ୍ତି ଯାଇଛନ୍ତି କାଳେ ମୋତେ କଲ୍ କରିଥିଲେ ଦେଖାଯାଉ ଆଉ।
ଆଜ୍ଞା ତାହେଲେ ତାଙ୍କୁ ତାଙ୍କୁ ଆପଣଙ୍କ ଘର ଟିକେ ଡାକିଦିଅନ୍ତୁ ତା ହେଲେ କଥାହେଇଯିବେ ଏକାଥରେକେ।
ହଁ ମୁଁ ତ ତାଙ୍କୁ ଘରଠି ଡାକିବି କିନ୍ତୁ ମୁ ପା ଦିନସାର ଆଜି ଘରୁ ବାହାରି ନାଇ।
ତାହେଲେ ଆପଣ ଟିକେ କେତେବେଳେ ବାହାରି ଯାନ୍ତୁ ଟିକେ ବୁଲାବୁଲି କରିକି ଆପଣ ମନ ଟାକୁ ଟିକେ ଭଲ କରନ୍ତୁ।
ହଁ ମୁଁ ଭାବୁଛି ବୁଲାବୁଲି କରକି ଯିବି ଆସିବି ଆଉ।
ହଉ ତାହେଲେ ଆପଣ ରଖନ୍ତୁ ଆପଣ କିଛି ସମୟ ପରେ ମତେ ଫୋନ କରିବେ।
ନିଶ୍ଚୟ ଆଉ ମୁଁ ଆପଣଙ୍କୁ କିଛି ସମୟ ପରେ କଲ୍ କରିବି ଆଉ ଏବେ ତ ଯାଉଛି ଟିକେ ଯାଉଛି କଣ ମୁହଁ ଧୁଆ ଧୁଇ ହୋଇ ଗାଧେଇ ବିି ନାହିଁ ଆଜି କହିବାକୁ ଗଲେ ମୁଁ।
ଆଜ୍ଞା, ତାହେଲେ ଆପଣ ଆଗେ ଯାଇ ଗାଧେଇ ପଡ଼ନ୍ତୁ, ତା ପରେ ଯାଇକି ଯାହା କରିବେ।
ହଁ ମୁ ଆଜି ଗାଧେଇ ପଡି ତାପରେ ମୁଁ କଲ କରିବି ଆଉ ହଉ ମୁଁ ଏବେ ରଖ ରଖୁଛି ଆପଣଙ୍କୁ ଆଉ ଯେବେ ଫ୍ରି ହେବି ଆପଣଙ୍କୁ କଲ୍ କରିବି।